ହାଲୋ ହଁ।
ସକାଳ।
ଠିଲୁଣି
ହଁ ଉଠିଗଲିଣି।
ଆଜି ସ୍କୁଲ ତ ତୋ ପୁଅର?
ହଁ ହଁ ଆଜି ସ୍କୁଲ ଅଛି ତାକୁ ସକାଳୁ ଉଠେଇ ଦେଇକି ଏ ଆଗ କହିଲି ଯେତିକି ସବୁ ପାଠ ପଢିଥିଲୁ ସେଦିନ, ରିଭିଜନ କରୁଥା ଯୋଉ ଯୋଉଟା ପଢ଼ିଥିଲୁ। ସେ ବସି ପଢ଼ୁଚି ମୁଁ ଇ ବାହାରୁ ଆଇଯାକେ ବୁଲୁଚି ଆଉ।
ମୁଁ ଏବେ ୱର୍କିଙ୍ଗ କରୁଥିଲି ଟିକେ ତ। କଣ କରିବା, ସେ ଝିଅକୁ ଉଠେଇଦେଲି ସେ ପଢ଼ୁଚି। ହଁ ଅଛି ତାକୁ ଉଠେଇଦେଲି।
ଓହୋ ଝିଅର ସ୍କୁଲ କେତେବେଳେ ହଉଚି?
ତାର ସାଢ଼େ ସାତେରେ ହେଇ ପହଞ୍ଚିବା ଦରକାର।
ଆଚ୍ଛା ସକାଳା ହଉଚି ତାହେଲେ କେତେଟାରେ ଆସୁଚନ୍ତି?
ହଁ ଏ ଗୁଟେ। ଚାଳିଶିରେ ଛୁଟି ହୋଉଚି ଘରକୁ ପହଞ୍ଚିଲା ଟିକି ଦିଟା ହେଇଯାଉଚି ଆଉ।
ସ୍କୁଲ ବସରେ ଆସୁଚି?
ନାଇଁ ମୁଁ ନିଜେ ନବା ଆଣିବା କରୁଚି।
ଓହୋ।
ଅ ସ୍କୁଲ ବସରେ ତ ବାବା ଆଉ କେତେ ଦିନ ଅଛି ଯେ ସ୍କୁଲ ବସରେ ଦେବି। ଆଉ ପାଞ୍ଚ ଛଅ ମାସେ ହିଁ ଯିବ ଦଶମ ଯେହେତୁ ଏଥର।
ହଁ ହଁ ସେ ପାଖରେ ଯଦି ସୁବିଧା ଅଛି, ନେବା ଆଣିବା କରିବାଟା ବି ଠିକି କାଇଁ ମିଛୁଟାରେ
କାଇଁ ବସ୍ କୁ ଅପେକ୍ଷା କରିବୁ ବସ୍ ଆଣିଲା କି ଘରକୁ। ନାହିଁକି?
ହଁ।
ହେଲା ଏମିତି କରିଦବା ଆଉ
କଣ ଟିଫିନ୍ ବନେଇକି ଦେବେ ଆଜି ଝିଅକୁ?
ଆଜି ତ ରଖିଦେଇଚି ରାତିରୁ ଅଟାଚକଟା।
ଏବେ ଚାଉରେ କଣ ବନେଇବି ଆଳୁହିଁ ବନେଇବି ଆଳୁକୁ ଆଉ ତ କିଛି ପରିବାରେ ବନେଇକି ଦେଲେ ଖାଉନି। କଣ ବନେଇଥିଲ?
ଛୁଆଙ୍କୁ ତ ଆଳୁ ପସନ୍ଦ ଆଳୁ ଖାଇବାକୁ।
ହଁ ଯେ ଆଳୁଗୁରା ସବୁବେଳେ ଭଲ ନୁହେଁ ନା।
ହୁଁ।
ତମେ କଣ ବନାଅ ଟିଫିନ୍ ସବୁବେଳେ?
ଟିଫିନ୍ ମୁଁ ଭଲସେ ଏମିତି ଘରେ ଖାଇଦବା ଟିଫିନ ବନେଇଲେ ନହେଲେ ଦୁକାନରୁୁ କିଣିକି ଆଣେ। ପକୁଡି ତରକାରୀ ମିଳୁଛି ଏଠି ତ ସେ ପକୁଡି ତରକାରୀ ମୁଁ ପ୍ରାୟ ସେଇଆକୁ କିଣିକି ଆକିିଣି ଖାଏ ନହେଲେ ସ୍କୁଲ ଗଲେ ସେ ପାଇକି ଯାଏ ଭାତ। ତ ଖାଇକି ଯାଏ ପଖାଳ ଭାତ ତାକୁ ପସନ୍ଦ ସେ ପଖାଳ ଭାତ ସବୁବେଳେ ଖାଇକି ଯାଏ। ତାପରେ ଦିପହରେ ମୁଁ ଖାଇବା ଟିଫିନ ନେଇଦଇଚନ୍ତି ନେଇଦିଏ। ମୁଁ ଯାହା ହାତରେ ହେଲେ ପଠେଇଦିଏ ସ୍କୁଲକୁୁ। ଆଲାଉ ନାହିଁ ଆଉ ଘରକୁ ଘରକୁ ଆସନ୍ତି ଭାରି ଛୁଆ ଖାଇବା ପାଇଁ ଆଉ ଆଲାଉ ନାହିଁ। ସେଥିପାଇଁ ନା ଆଜିଠୁ ଖାଇବା ଟିଫିନ୍ ନେଇକି ଯିବାକୁ ପଡିବ ମତେ।
ଭଲ ତାହାଲେ ତ ତମକୁ ଆଉ ସକାଳେ ଉଠିକି ହଇରାଣ ହେଇକି ଟିଫିନ୍ କର କରିବା ପଡ଼ୁ।
ନା ସେ ଟିଫନ୍ ବେପାର ମତେ ନାହିଁ।
ମୁଁ ବି ଅଧା ଟାଇମ ଟି ବାହାରୁଛି ଦେଲେ ଇଟିଲି ଦେବି ବେଶୀ ଅଲଗା ଜିନିଷ ଦିଏନି ଇଟିଲି କି ଉପମା। ବରା ଫରା ବେଶୀ ଦେଇନି ଛଣା ଜିନିଷା ସବୁବେଳେ ତାହେଲେ ଭଲ ନାହିଁ ନା।
ହଁ ଗୋଟେ
ଆଉ ବନେଇବା ପାଇଁ ଭାବୁଥିଲି ଏ ଯେଉଁ ଫ୍ରାଇ ରାଇସ୍ ଟିକେ ଯେ ରାଇସ୍ ଟା ସରିଯାଇଛି। ଚାଉଳ ମୁଁ ଆଉ ଆଣିନି କ୍ୟାପସିକମ ହେରୀକା ବି ସବୁ ସରିଯାଇଛି ସେଇଟା କଣଟେ ବନେଇଥାନ୍ତେ ଟିକେ।
ସକାଳୁ ସେଇ ଉପମା ହେକା କରିକି ଦେଲେ ବି ଭଲ ତେଲ ବେଶୀ ଯୋଉ ଜିନିଷ ନ ପଡୁଥିବ ସେଇ ଜିନିଷ ଗୁଡା ଦେଲେ
ଏ ଉପମା ଦେବ ତା ସାଙ୍ଗ ପାଇଁ ତରକାରୀ ଯଦି ରାତିର ତରକାରୀ ବଞ୍ଚିଥିବ ମୁଁ ତଳେ ଖାଲି ଉପମା ଟିକେ ବନେଇବି କିନ୍ତୁ କାଲି ତରକାରୀ ବନେଇଥିଲି କାଲି ସବୁ ଖାଇଦେଲି। ଭଲ ବୋଧେ ସବୁ। ଖାଇଦେଲେ ମୁଁ ଭାବିଲି ରହିବ ଟିକେ ରହିଲେ ସେଥି କିଛି ପୁରୀ ଦି ଦି ଟା ଛାଣିଦେବି ଘରେ ଦେଇଦେବି ତାକୁ।
ତାହଲେ କଣ ଦରକାର ବନେଇଥିଲେ।
ଆଁ
କାଲି କି ତରକାରୀ ବନେଇଥିଲେ?
ଆମ କରିିଥିଲି ମିନ ମକର ତରକାରୀ।
ଓହୋ ମିଲମିଗର ତ ପସନ୍ଦ ସମସ୍ତେଙ୍କୁ ଖାଇଦେବେ ଆଉ।
ସମସ୍ତଙ୍କୁୁ ପସନ୍ଦ କେବଳ ପିଲା ଆମ ତ ଆମେ କେଁ ପସନ୍ଦ ନାହିଁ ବାଛି ବାଛି ମୋ କରକୁ ପକେଇଦେବେ ଆଳୁ ତିକ ଖାଇବେ
ହୁଁ।
ମୋତେ ମୋ ଝିଅକୁ ବହୁତ ପସନ୍ଦ।
ଆଉ ଯୋଉ ଅଟା ଥିଲେ ପୁରୀ ଛାଣି ଦେଲେ ତମ ଦୋକାନ ରେ ମିଳୁନି ତରକାରୀ ଦେଇଦେବେନି ସେମିତି ପଇସା ଦେଲି
ସମୟ ସେ ଦେବ କି ନାହିବେ ନାହି କେଇଜାଣି ଦେବେ ନି ବୋଲି ଖାଲି ଆଣିନି ତରକାରୀ ଲାଜ ଲାଗେ ଟିକେ ଆଣି ବା ପାଇଁ ଇଏ ଦଶ ଟଙ୍କା ରେ ତରକାରୀ କଣ ଦେବେ ଅନେଇବେ ଟିକେ ତାଙ୍କର ବେପାର ସକାଳୁ ସକାଳୁ ନା ସକାଳୁରୁ ସକାଳୁ ଖାଲି ତରକାରୀ ଆଣିବା ପାଇଁ ମୋତେ ଖରାପ ଲାଗେ। ହଁ ତାଙ୍କର ବେପାର ହେଇସାରିଛି ଦୁଇ ଚାରି ଘଣ୍ଟା ଗଲେ ଚଳିବ
ହଁ ହଁ ସେଟା ବି କଥା। ହଁ ଖାଲି କଣ ତରକାରୀ ପାଇଁ ଆସିଚି ହଁ ଆମର ତରକାରୀ ଟା ଦରକାର ତରକାରୀ ଆଣିଲେ ଆଉ କଣ ଅଛି। ଆମର ଦର୍ଘା କେ ଖାଆନ୍ତି ମୋର ଦରକାର ତରକାରୀ ଟା ମୁଁ ତରକାରୀ ନେବି ପଇସା ତ ଦଉଛି ମାଗଣା ତ ନୁହେଁ ମୁଁ ସେମିତି କରେ ମୁଁ ଯେତେବେଳେ।
ତମେ ଗାଁରେ ରହୁଛ ନା ସହରରେ
କରିପାରିବନି ତରକାରୀ ଏତେ
ଗାଁ ରେ ଦେଇଥବେ ଲୋକ ମାନେ ସେମିତି ଅଛି କିନ୍ତୁ ସହରରେ କିଏ ପଚାରେ ସହରେ ଏମିତି ଲୋକ ରହୁଉନାହାନ୍ତି ନା ଭଲ ତ ଗାଁରେ ଲୋକ ଦେଇଦେବେ ଚିହ୍ନା ଜଣା ହଉ କି ନ ହଉ ଅଛନ୍ତି ଦେଇଦେବେ ତାଙ୍କର ଏତେ ଇଏ ନାହିଁ କିନ୍ତୁ ସହରରେ ବହୁତ ଇଏ ଗର୍ବ
ହଁ ସହରରେ ଦେବେନି ସେମାନେ ପଇସା କ କେବଳ ଚିହ୍ନିବେ ଆଉ।
ହୁଁ ପଇସା କୁ ଚିହ୍ନିବା ଆଉ ଖାଲି ତରକାରୀ ଦେବନି ଏଇ ମୋ ସ୍ୱମୀ ବି ଯେବେ ଆଣିବେ। ଖାଲି ତରକାରୀ ବରା ହଉ କି ଯା ହଉ ଦିଟା ହଉ ପଛେ ଆଣିବ ତା ସହିତ ତରକାରୀ ଟିକେ ଆଣିବ ଏମିତି ଖାଲି ତରକାରୀ କିଏ ଦେବେନି।
ହଁ ମୁଁ ବି ଆଙ୍କୁ ଯେତେବେଳେ ପଠେଇବି କଣ ତରକାରୀ ଟିକେ ଆଣେ ସେ ନା ପାଟି କରିବ ମତେ ସେ ବରା ହଉ ବ ପଚାଶ ଟଙ୍କା ରେ କିଉ ଆଳିଚପ ଯାହା ଗୋଟେ ଆଣିବେ ତାପ ରେ ତରକାରୀ ଆଣିବେ ଏମିତି ଖାଲି ତରକାରୀ ରେ ଖାଲି ଏଇ ଭିତରେ ମୁଁ କାହାକୁ ପଠେଇଲେ ମୁ ଖାଲି ତରକାରୀ ପାଇଁ ପଠାଏ।
ହୁଁ ନାଇଁ ଏମିତି ଆଣିବା ପାଇଁ ବି ନିଜକୁ ବି ଟିକେଇ ଲାଗିବ କି କଣ ଭାବିବ ଗାଁ ରେ ଚଳିଯିବ ସହରରେ ଟିକେ କଣ କହିଦବ ପଦେଦୀପଦ ବୋଲେ ଗଲା ନିଜ ସ୍ନମାନ ଟି ଗଲା।
ହଁ।
ସେଠି ଲୋକ ଦୁଇ ଚାରଟିଥିବେ କଣ ପଦ ଯଦି କହିଦେବ।
ହଁ ହେରା ଲାଜ ଲାଗିବ ଆଉ ସେଥିପାଇଁ
ହଁ ଚିହ୍ନା ଜଣା ହେଲେ ଚଳିଯିବ ଅଚିହ୍ନା ହେଲେ ଟିକେ ଲାଜ ଲାଗିବ ନି କହିବା ପାଇଁ ଦେବେ ନ ଦେବେ ନ ଦେଲେ ତ ବେଶୀ ଖରାପ ଲାଗିବ।
ହୁଁ ହଁ। ସେ ଭଳିଆ ଜିନିଷ ଯାହା ବିି ଜିନିଷ ଗୋଟେ ହେଲେ ଫେରିଲା ବେଳକୁ ପୁଅ ପିଲାଙ୍କୁ ବେଶୀ ଲାଜ।
ହୁଁ।
ଯେଉଁ ଟା କାଲି ମେଡିସିନ ଆଣିଥିଲେ ଏମିତି ଇଏ ଡାଇବେଟିସ୍ ମେଡିସିନ ଆଣିଥିଲେ ସେ ତ ଖାଇଲେନି ତାକୁ ଚାରିଶହ ପଚାଶ ଟଙ୍କା ଆଣିଥିଲେ ତାକୁ ନେଇକି ମୋ ପୁତୁରା ନେଇଥିଲା ଫେରେଇବାକୁ ମେଡିସିନ ଷ୍ଟୋର କୁ ସେ ଦୋକାନ ବାଲା କହିଲା ତମେ କଣ ଦୂର ବାଟ ହେଇଥିଲେ ନେଇଥାନ୍ତ ଫେରେଇ। ସେଇ ସେମିତି କହିଲା ଯୋଉ ଇଏ ଆଉ ସେ ମେଡିସିନ ଫେରଇଦେଲା ପଇସା ରହିଲା। ସିଧା ଘରୁକୁ ପଳେଇ ଆସିଲା କହିଲା ଆଉ ଯିବିନି ମୁଁ ତା ଦୋକାନକୁ ସେ ପଇସା ତାର ରଖୁ।
ଯେ ମେଡିସିନ ଦୁକାନ ତ ତମର ସବୁଠେ ଆମର ଏଠି ମେଡିସିନ ଡେଟ ବି ଲେଖାହଉଚି ତମ ମେଡିସିନ ୟୁଜ୍ ନହେଲେ ଯଦି ଦିନେ ଦି ଦିନି ବିକୁଥିବ ନା ତମ କୌଣସି କାରଣ ପାଇଁ ଫେରେଇ ଆଇଲ ସେ ଅଲଗା ନେଇନା ଅଲଗା ଜିନିଷ ତ। ନାଇଁ ଅଲଗା ଜିନିଷ ଆଣିବୁ ପଇସା ତ ଦେବେନି କେହି।
ତୁ ସେଇ ବଦଳ ଯାହା ହେଲେ ଗୋଟେ ସେ ହଲିକ୍ସ ଆଣିଥାନ୍ତା ଭାରି କି ଅନ୍ୟ ଯାହା ଗୋଟେ ଜିନିଷ ଆଣିଥାନ୍ତା। ତ ତାକୁ ଦୋକାନୀ ବାଲା ଏମତି କହିଲା ଯେମତି ସେ ସେତକ ଛାଡି ଛାଡ ଦେଇକି ଆସିଲା। ପୁଣି ଆଜି ନେଇଆଇଚୁ ଉପରବଳି ନେଇକି ଫେରାଗଲା ତୋର କୋଉ କେତେ ଦିନି ରଖା ବି ହେଇନି ପଇସାଟାକୁ।
ହୁଁ।
ଫେରେଇକି ସାଙ୍ଗେ ସାଙ୍ଗେ ଦବା କଥା ଏମିତି କଲେ ସେମାନେ ଲୋକ ତମଠୁ ଗ୍ରାହକ ନେବେ ଆଉ ଗ୍ରାହକକୁ ତମେ ଅସନ୍ତୁଷ୍ଟ। ପ୍ରିୟ ଦେବେ।
ତାର ବ୍ୟବହାର ଏତେ ଖରାପ କଲା ଯେ ସେ ଆଉ ପଳେଇଆଇଲା କହିଲା ଯାଉ ପଇସା। ଗଲା ଚାରିଶହ ପଚାଶ ଟଙ୍କା ବେକାରା।
ଗଲା ବେକାର ହେଲା ଆଉ କଣ କରିବ।
ଲୋକଗୁଡା ଖାଲି ଉମ୍ ପଇସା କୁ ଚିହ୍ନିଲେ ତ ଆଉ ଚିହ୍ନା ଲୋକ ତଥାବି ଏମିତି କଲେ।
ହୁଁ ଆଉ ତାହାଲେ କଣପାଇଁ ଯେତେବେଳେ ଆଉ କେବେ ଆଣିବ ତାଠୁ କଣ ପାଇଁ ଆଣିବ।
ଆଁ ସେ ଆଉ ତାଠୁ ଆଣା ଯିବନି ଆଉ କଣ ଲାଭ ତାଠୁ ଆଣିବୁ।
ଯେ ପୁଅ ଗଲେ ଭାତଟି ଖାଇକି ଯାଏ ନା କି?
ହଁ ସେ ପଖାଳ ଭାତ ଖାଇକି ଯାଏ ଯାହାହେଲେ ଭଜା ଭଜି ନହଲେ ତାକୁ। ଆଳୁ ସିଜେଇ ଦେଲେ ବି ମିକ୍ସଚର ଆଳୁ ସିଜା ଦଳିଦେଲେ ସେ ଖାଇଦେଇକି ଯାଏ।
ଏ ପରିବାପତ୍ର ଭଜା ଖାଏ କି ନାଇଁ? ପରିବା ପତ୍ର ଭଜା ଖାଏ କି ନାଇଁ?
ନାଁ ପରିବା ଭଜା କିଛି ବି ଖାଇବନି। ଆଳୁ ଚକଟା ହେଲେ ଟିକେ ଖାଇବ। ଆଉ ପରିବା ଅଲଗା ପରିବା ଭଜା କିଛି ଖାଇବନି।
ସବୁ ଛୁଆ ତ ଆଉ କରିବ କଣ।
ହୋ।
ସେଇଥିପାଇଁ ଉପମା ହେଲା ଫ୍ରାଏରାଇସ୍ ହେଲା ଭେଜ୍ ବିରିୟାନୀ। ଏଇରାକେରେ କରିକି ପରିବା ସବୁ ପକେଇକି ଦବାକୁ ପଡୁଚି ଆଉ।
ହଁ। ସେମିତି ହେଲେ ଖାଇବେ ଭେଜ୍ ବିରିୟାନୀ ହଉ କି ଯୋଉ ଗୋଟା ପାଟିକି ସୁଆଦ ଲାଗିବ ଏମିତି ଖାଇବେନା। ସେଇଥିରୁ ପକେଇକି ଦେଲେ ଖାଇବେ ସେଟା ଟିକେ ଟେଷ୍ଟ ଲାଗେ ଅଧିକ।
ହଁ ମୁଁ ବି ସେମିତି ହୁଁ। କରେ ସମୟ ଥିବ ରାତିରୁୁ ଯଦି ଦହିଥିବ ଟିକେ। ସବୁ ଜିନିଷ ଥିବ ରାତିକୁ ସବୁ କରିଦେଇଥିବି ଆଁ ଚାଉଳ ବନେଇକି ରଖିଦେଇଥିବି ପରିବା କାଟିଦେଇକି ର ଖିଦେଇଥିବି ସଲା ଆଉ ଖାଲି କରିଦେବି ପରେ ଖାଲି ବନେଇବାଟା ଆଉ। ବନେଇବାଟା କେତେ ସମ।
ସକାଳେ ଛୁଆଙ୍କ ଟି ଦିନମାନ ଯାଉଥିବ କିନ୍ତୁ ଏତେ ଇଏ ଲାଗିବନି ଛୁଆ ତ ଖାଇବେ ଆଉ। ନିଜେ କରିକି ଖାଇଲା ବେଳୁକୁ କଷ୍ଟ ଲାଗିବ ଛୁଆଙ୍କୁ କରିକି ଦେଲାବଳୁକୁ ଭଲ ଲାଗିବ।
ହଁ ଆଉ କରିବାକୁ ପଡିବ ଆଉ ବାଧ୍ୟ ହେଇକି ସକାଳଟା ଟିକେ ବେଶୀ ଇଏ ଲାଗେ ଆଉ।
ହଁ ଏଇ ଶୀତ ଦିନିଆ ଟା ଟିକେ ଲାଗେ। ଉଠିବାକୁ ତ ସିଜେ।
ମୁଁ ଶିତ ଦିନ ଅଧା ଟାଇମ୍ ଅଧା ଟାଇମ୍ ବାହାରେ ସେମତି ଦେଇଦିଅ ଅଲଗା କିଛି ଦିଅନ୍ତି, ଇଟ୍ ଲି
ହୁଁ- ଉଁ- ଉଁ- ଉ-ଉ
ଆଉ ମୁଁ ତ ଘରକୁ ଆସିଲି ଯାଉଛି ବନେଇବି ପରେ
ହଁ- ହଁ ଯାଉଛି।